ହ୍ୟାଲୋ
ଆଜ୍ଞା ଆସୁଛି ମୋ ଭଏସ୍
ହଁ ଆସୁଛି ଯେ ଟିକେ କମ ଟିକେ ବେଶୀ ଲାଉଡ ଆସୁନି ଧୀରେ ଆସୁଛି।
ଓ ମାନେ ଏବେ ଶୁଭା ଯାଉଛି ତ?
ହଁ ସୁବା ସୁବା ସୁବା ସୁବା ଯାଉଚି।
ହଉ ଆଉ କଣ କରୁଥିଲେ?
ମୁଁ ଏବେ ବସିଥିଲି।
ଆଚ୍ଛା।
ଆମର ଏପଟେ ଲାଇନ ନାହିଁ ତ, ପୁରା ଅନ୍ଧାର ମାନେ ଫୋନ ଦେଖୁଥିଲି। ଚାର୍ଜ ବି ନାହିଁ ଆଉ ମାନେ ଲାଇନ ହିଁ ସେତେବେଳୁ ନାହିଁ ବୋହୁତ ଟାଇମ୍ ହେଲାଣି କାଟିଲାନି ହଁ।
ଆମର ଇଆଡେ ବର୍ଷା ହଉଚି ଯେ ସେତେବେଳୁ, ଚାରିଟାରୁ ବର୍ଷା ହଉଛି ଏବେ ଯାଏ କିନ୍ତୁ ବଟ୍ ଲାଇନ୍ ଅଛି।
ଆମର ଲାଇନ ହିଁ ସେତେବେଳୁ କଟିଯାଇଛି ଦି ଘଣ୍ଟା ଉପର ହେଲାଣି ଲାଇନ ନାହିଁ।
ଓହୋ।
ମାନେ ଆକ୍ଚୁଆଲି ଆମର ଏପଟେ ଏରିଆରେ ଟିକେ ବେଶୀ ଲାଇନ କଟେ ତ? ସେଇଥିପାଇଁ ହ ହଁ।
ହୁଁ ହୁଁ। ଖାଇସାରିଲେଣିି?
ହଁ ମୁଁ ଆସିକି ଖାଇଥିଲି। ଆପଣ?
ହଁ ମୁଁ ଖାଇଥିଲି ଆଉ କଣ ପାଠ ପଢୁଛନ୍ତି?
ନା ଏବେ ପଢ଼ିନି ମାନେ ପଢେ ସନ୍ଧ୍ୟାବେଳେ ପଢେ କିନ୍ତୁ ଏବେ ପଢ଼ିନି ଲାଇନ ତ ନାହିଁ ବସିକ
କଲେଜ କଥା କହୁଥିଲି କଲେଜ ଯାଉଛନ୍ତି ନା ଅଲଗା କଣ ସରିଲଣି କୋଲ ପାଠପଢ଼ା।
କଲେଜ୍ କଲେ ପ୍ଲସ୍ ଥ୍ରୀ।
ଓ ଫାଇନାଲ ଇୟର।
ହଁ ଫୋର୍ଥ ଇୟର ଫୋର୍ଥ ଇୟର।
ଆଚ୍ଛା।
ତ ଏବେ ପଢ଼ା ଚାଲିଚିଇ। ଆଉ ତମର?
ହୁଁ ମୋର ଡିପ୍ଲୋମା କରୁଛି।
ହଁ ହଁ ଆ ମାନେ ସ୍କୁଲ ତମର କୋଉଁଠି ଥିଲା?
ସ୍କୁଲ ସେଇ ଆମ ସେଠି ଗାଁ ପାଖେରେ।
ଆଚ୍ଛା ଆଚ୍ଛା।
ହୁଁ। ଆଉ ନାଇନ୍ଥ ଟେନ୍ ମୁଁ ସେଇଠି କରିଛି। ସେଇ ଗାଁ ପାଖରେ ଆଉ ହଉ ପ୍ରଥମରୁ ଷଷ୍ଠ ଯାଏଁ। ଶିସୁ ମନ୍ଦିର ଲେଖେଇ ଦେଇ ତାପରେ ସେ ତୁ କମେଣ୍ଟ ରେ ପଢିଥିଲି ତାପରେ ଏବେ ପଢିଥିଲେ ତାପରେ ଡିପ୍ଲୋମା କରିଛି।
ଟେନ୍ଥ ପରେ ଡିପ୍ଲୋମା।
ହୁଁ ହୁଁ।
ଟେନ୍ଥ ପରେ ଟେନ୍ଥ ପରେ ଆପଣ ଇଏ ନେଇ ଥିଲେ କି ମାନେ ଡ୍ରପ୍ ନେଇଥିଲେ କି କିଛି।
ନାଇଁ ଡାଇରେକ୍ଟ ଡିପ୍ଲୋମା କରିଛି।
ତ ଟେନ୍ଥ ଆପଣଙ୍କ କେବେ ସରିଲା କି?
ହଁ ଦୁଇ ହଜାର ବାଇଶ ରେ।
ମୁ ତ ବାଇଶରେ ସରିଲା ପରେ ବାଇଶି ରୁ, ତେଇଶ ତେଇଶି ରୁ, ଚବିଶ ଚବିଶ ରୁ ପଚିଶ ନା
ସେଇଟା ଅଧ୍ୟୟ ନା ମାନେ ଅଧା ଇୟର ରୁ କାଉଣ୍ଟ ହଉଛି ନା ଡିପ୍ଲୋମା ଟିକେ ଲେଟ୍ ରେ
ଆଚ୍ଛା ଆଚ୍ଛା।
ଏ ତ ହେଇଟା ଅଧାାରୁୁ ନେଷ୍ଟ ଇୟର ରୁ ଷ୍ଟାର୍ଟ ନା ଡିପ୍ଲୋମା ଟା ତ ଚ- ଯୋଉ ତେଇଶି, ଚବିଶ, ପଚିଶ ନାଇଁ ଚବିଶ ପଚିଶ ଛବିଶ ବୋଧେ ହଁ ଚବିଶ ପଚିଶ ଛବିଶଇ ଏ ବର୍ଷ ଥାର୍ଡ ଇୟର।
ମ। ମାନେ ମୋର ଡିପ୍ଲୋମା ଉପରେ ଟିକେ ଆଇଡିଆ ନାହିଁ ତ।
ଓହୋ। ସେଇଟା ଆପଣଙ୍କର ପ୍ଲସ୍ ଥ୍ରୀ ଟା ଯେମିତି ଆମର ଡିପ୍ଲୋମା ସେମତି ଆପଣଙ୍କର ସେଟା ସେ
ଓ ହୋ। ମୋର ମାନେ ଟୁଏଲ୍ଭ ସରିଲା ପରେ ଏଇଟା ମୁଁ କରୁଛି ଆଉ।
ଓହୋ, ମାନେ ଆପଣ ଯୋଉ ଫୋର୍ଥ ଇୟର୍ ନା ମାନେ କେମିତି ସାରିଲା ଏଇଟା ସେଭେନ ସେମି
ହଁ ସେଭେନ ସେମିଷ୍ଟାର୍ ଚାଲିବ, ମାନେ ଷ୍ଟାର୍ଟ ହେଇଗଲାଣି କ୍ଲାସ ଷ୍ଟାର୍ଟ ହେଇଗଲାଣି।
ତ ବନ୍ଦ ଅଛି କଲେଜ ନା ବାଇଶ ରୁ କଲେଜ ପୁଣି ଖୋଲିବ।
ନାଇଁ ନାଇଁ ଖୋଲି ସାରିଲଣି। କାଲିଠୁ ଖୋଲିସାରିଲାଣି ଅଠରରୁ।
ହଁ ଆମର ତ ବାଇଶରେ ପ୍ଲସ୍ ଥ୍ରୀ କଲେଜ ଖୋଲୁଛି।
ମାନେ କୋଉଠି କୋଉଠି ମାନେ କେମିତି କଣ ଖୋଲିଛି ଆଉ, ମାନେ ଆମର ଖୋଲିଗଲାଣି।
ଆଚ୍ଛା।
ତ। ଆମର କାଲିଠୁ କ୍ଲାସ୍ ହେଲାଣି। ମାନେ ମୁଁ ଗଲିଣି ବି ଦୁଇ ଦିନ ହେଲାଣି କ୍ଲାସ୍ ଗଲିଣି କାଲି ବି ଯାଇଥିଲି ଆଜି ବି ଯାଇଥିଲି।
କେତେଟାରୁ କେତେଟା କ୍ଲାସ ରହୁଛି?
ଆମର ଦିନକୁ ତିନିଟା ରହୁଛି ତାପରେ ପ୍ରାକ୍ଟିକାଲ ରହୁଛି। କେତେବେଳେ ଦିନକୁ ଚାରିଟା ବି ରହୁଛି।
ଏମତି ଆଉ।
ପ୍ରାକ୍ଟିକାଲ କମ୍ପଲସରି ଦୁଇ ଘ ଟୁ ଆୱାର ନା କେତେ ତାଠୁ ଅଧିକା?
ଟୁ ଆୱାର୍। ହୁଁ।
ଆମର ବି ସେଇ ସେମ୍ ଟୁ ଆୱାର୍ ପ୍ରାକ୍ଟିକାଲ।
ଆମର ମାନେ ଏବେ ତ କ୍ଲାସ୍ ଦଶଟାରୁ ଗୋଟେ ଏବେ ପନ୍ଦର ଦିନ ତ ପ୍ରାକ୍ଟିକାଲ ମାନେ ଥିଓରୀ ତ ପଢା ହେଇନି ପ୍ରାକ୍ଟିକାଲ କଣ ହବ। ତ ପନ୍ଦର ଦିନ ଦିନ ପରେ ହେଇଯିବ ଦଶଟାରୁ ଗୋଟେ ଗୋଟେ ଦୁଇଟା ବ୍ରେକ୍ ଦୁଇଟାରୁ ତ ଚାରିଟା ପ୍ରାକ୍ଟିକାଲ। ମୁଁ ତାପରେ ଘରକୁ ଆସିଲାବେଳକୁ ହେଇଯାଇଥାଏ ପାଞ୍ଚଟା। ପାଞ୍ଚଟା ସାଢ଼େ ପାଞ୍ଚଟା ହେଇଯାଏ।
ଆମର ବି ସେଇ ସକାଳୁ ଦଶଟାରୁ ଗୋଟେ, ଗୋଟେରୁ ଦିଇଟା ଲଞ୍ଚ ତାପରେ ପୁଣି ଦିଇଉଟାରୁ ପାଞ୍ଚଟା କ୍ଲାସ।
ଆଚ୍ଛା।
ଏ ମଝିରେ ଗୋଟେ ପ୍ରାକ୍ଟିକାଲ ଗୋଟେ ଥିଓରି ଥାଏ କେବେ କେବେ ତିନିଟା ଥିଓରି ବି ଥାଏ।
ହଁ ହଁ। ମୋର ତିନିଟା ଥିଓରି କମ୍ପଲସରି ଆଉ ଗୋଟେ ପ୍ରାକ୍ଟିକାଲ।
ଆମ ଲାଷ୍ଟ ତିନିଟା ଥିଓରି କମ୍ପଲସରି ଯେ ଆମେ କରି ଯାଉନୁ କ୍ଲାସ୍ ଲାଷ୍ଟ। ତିନିଟା ଲାଷ୍ଟ ଦୁଇଟା ଲାଷ୍ଟରେ ଗୋଟେ ବି କରିନା ପଳେଇଆସୁ। ଆମେ ପୁରା କମ୍ପ୍ଲିଟଲି କରିପାରୁନୁ।
ହଁ ହଁ। ମାନେ ଆମର ପୂର୍ବ ସେମିଷ୍ଟାରରେ ସକାଳ ଟାଇମଟା ପ୍ରାକ୍ କାଲ୍ ଥିଲା। ଆଉ ସେକେଣ୍ଡ ହାଫ୍ଟା କ୍ଲାସ୍ ଥିଲା। ମାନେ ସେଇ ନା ନା ଟୁ ଆୱାର ଏଗାରଟାରୁ ଗୋଟେ। ପ୍ରାକ୍ଟିକାଲ୍। ଗୋଟେରୁ ଦୁଇଟା ବ୍ରେକ୍। ଦିଟାରୁ ପାଞ୍ଚଟା କ୍ଲାସ୍। କିନ୍ତୁ ପ୍ରାକ୍ଟିକାଲ ସରିଲା ପରେ ଆମେ କ୍ଲାସ କରୁନା। ମାରିଦଉ। ତ ଏମିତି ନାଇଁକି ମାନେ କଲେଜରେ ହିଁ ଥାଉ କିନ୍ତୁ କ୍ଲାସ୍ କରୁନା। ହେତେବେଳ କୋଉଠି ମାନେ ବୁଲିକି ହିଁ ସାରି ଦେଇଥାଉ। ତ ଏବେ ଯେହେତୁ ଓଲଟା ହେଇଗଲାଣି। କାହିଁକିନା ଆମକୁ ପ୍ରାକ୍ଟିକାଲଟା କରିବାଟା ଆମେ ପ୍ରା ପ୍ରାକ୍ଟିକାଲ୍ ମିସ୍ କରୁନା। କ୍ଲାସ୍ ମିସ୍ କରିଦେବୁ ପଛେ ପ୍ରାକ୍ଟିକାଲ୍ ମିସ୍ କରୁନା।
ସେଇଟା ଭଲ ପ୍ରାକ୍ଟିକାଲ ଟା।
ତ ଏବେ ଅସୁବିଧା ଏଟା କି କ୍ଲାସ କରିନଥିବ ପ୍ରାକ୍ଟିକାଲଟା କରିବ କେମିତି ସେଇଟା ହିଁ ଟିକେ ଦେ ଖିବାର ଅଛି। କାହିଁକି ନା କ୍ଲାସ୍ ଗୁରା ବୋରିଙ୍ଗ ଲାଗୁଚି କରିବାକୁ ଇଚ୍ଛା ହଉନି।
ସେଇଥି ପାଇଁ। ସର ଆମକୁ ତ ସେଥିପାଇଁ ଯେତେବେଳେ ଲାଷ୍ଟ ଟାଇମ୍ ଥିଓରି ରହୁଛି, ସେତେବେଳେ କ୍ଲାସ ବୋର ଲାଗୁଚି ବହୁ ବୋର ଲାଗୁଚି। ପାଇଁ ଏମିତି ଗୋଟେ କ୍ଳାସ ଦୁଇଟା କ୍ଲାସ୍ କଲା ବଙ୍ଗ ମାରିଦେଉ କ୍ୟାଣ୍ଟିନ୍ ଯାଇକିନା ବସିବୁ।
। ଏ ଟିଚରମାନେ ଗୋଟେ ଜାଣି ସାରିଲେଣି। ମାନେ ଅବିଅସଲି ଏତେ ଏତେ ବର୍ଷ ହେଲାଣି ତ ଚିହ୍ନି ଗଲେଣି। ସବୁ। ଯୋଉଠି ଯେ ତେବେଳେ ମାନେ କଲେଜରେ ବୁଲିବ ତ କୋଉଠି ବୁଲିବ। ସେ ଯେଉଁଠିକି ଗଲେ ସିଆଡ଼େ ଦେଖିଦଉଛନ୍ତି। ସବୁ ଏଠି ବସୁଚ ଏଠି ବସୁଚ। ମାନେ ଆମେ ମାନେ ସବୁ ଯଦି ବସିଥିବୁ ପାଞ୍ଚ ସାତ ଜଣ ମାନେ ଏମିତି ବସିଥିବୁ କୋଉଠି ଦେଖିଦେଲେ ସରିଲା ଭାପ ଶୁଣେଇବେ। ଏମିତି ଆଉ। ଆଉ ମାନେ ତମେ ହଷ୍ଟେଲରେ ରହୁଚ କି ମାନେ ଘରେ?
ହଁ ମୁଁ ଫାଷ୍ଟ ଇୟର ଟା ହଷ୍ଟେଲ ରେ ଥିଲି। ସେକେଣ୍ଡ ଇୟରରୁ ସେକେଣ୍ଡ ଇୟର ଥାର୍ଡ ଇୟର ଏବେ ଘରେ ଯିବା ଆସିବା କରୁଚି।
ଆଚ୍ଛା ମାନେ ଘରେ ପାଖରେ।
ହଁ ଘର ପାଖରେ ଥାର୍ଟି ଫାଇଭ୍ କିଲୋମିଟର ହବ କଲେଜ୍।
ଥାର୍ଟି ଫାଇପ୍ ମାନେ ଘର ଠୁ କଲେଜ। ମାନେ ଘରଟା ଲୋ କୋଉଠିକି?
ଢେଙ୍କାନାଲ୍।
ଆଚ୍ଛା।
ପ୍ରୋପର ଢେଙ୍କାନାଳ ନୁହେଁ ଢେଙ୍କାନାଳ ଡିଷ୍ଟ୍ରିକ୍ଟ କଲେଜ ପ୍ରୋପର ଢେଙ୍କାନାଳ।
ମାନେ କଲେଜ ଢେଙ୍କାନାଳ?
ହୁଁଁ କ ଡିଷ୍ଟ୍ରିକ୍ ବି ଢେଙ୍କାନାଲ୍। ଅ କିନ୍ତୁ କଲେଜ ଟା ପୁରା ପ୍ରୋପର ଢେଙ୍କାନାଳ ରେ।
ଏ ଯୋଉ କୋଉ କଲେଜ କି ତମର? ସିନର୍ଜି କଣ ଢେଙ୍କାନାଲ ରେ ବି ଅଛି?
ହଁ କଣ ଭୁ ଭୁବନେଶ୍ଵର ରେ ବି ଅଛି ନା। ହଁ ଢେଙ୍କାନାଳ ରେ ବି ଅଛି ଭୁବନେଶ୍ୱର ରେ ବି ଅଛି।
ଆଚ୍ଛା ମୁଁ ଭାବିଲି କିି ଭୁବନେଶ୍ୱର ବାଲା ପାହାଳ ରେ ଗୋଟେ ଢେଙ୍କାନା ବା ପାହାଳ ରେ ଗୋଟେ ସିନର୍ଜି ଅଛି। ଆଚ୍ଛା।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାବା, ମାମା, ଭାଇ, ମୁଁ। ଭାଇ ସାନ।
ହୁଁ।
ଭାଇଙ୍କର ଟ୍ୱେଲ୍ଭେଥ ସରିଲାଣି। ମାନେ ଟ୍ୱେଲଭେଥ ସରିବ ଏ ବର୍ଷ ଷ୍ଟାର୍ଟ ହେଲା।
ଓ ସେକେଣ୍ଡ ଇୟର।
ହଁ।
ଆଚ୍ଛା।
ଆଉ ତମ ଘରେ?
ଆମର ବାବା, ମାମା, ମୁଁ ଆଉ ସାନ ଭାଇ, ସିଏ ଏଇଟ୍ କ୍ଲାସରେ ପଢ଼ୁଛି।
ଓ ଆଚ୍ଛା।
ହୁଁ।
ଉଁ ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହୁଁ ଭଲ ଅଛି। ଆପଣଙ୍କର?
ହଁ- ହଁ।
ଆଜି ରୋଷେଇ କଣ ହେଇଥିଲା ଘରେ?
କଣ କହିଲେ? ରୋଷେଇ ଭାତ ଆଉ ଭାତ ଆଉ କଣ ହେଇଥିଲା, ମାନେ ମୁଁ ଘରୁ ଆସିକି ଆଉ ଖାଇନି। ମାମା କଣ କରଥି ହଁ କଲେଜ ଆସିଲା ବେଳକୁ ପାଞ୍ଚଟା ପରେ ହେଇଥିଲା। ହଁ ମାନେ ଆଜି ଜଲଦି ସରିଯାଏ, କିନ୍ତୁ ଯେହେତୁ ବର୍ଷାଟା ହେଇଯାଇଥିଲା ଆଜି, ତ ଟିକେ ଲେଟ୍ ହେଇଗଲା ଆସିଲା ବେଳକୁ।
ଓ ହୋ।
ମାନେ ମୁଁ ଆସିଯାଏ ସବୁବେଳେ, କିନ୍ତୁ ଆଜି ଯେହେତୁ ବର୍ଷାହଉଥିଲା ତ ମୁଁ ଗୋଟେ ପିଲାକୁ ହିଁ କହିଲି ଛାଡ଼ିଦବା ପା ପାଇଁକି ତ ସେ ଆସି ଛାଡିଦେଲା, ଯେହେତୁ ତ ତ ବି ଜଲ୍ଦି ପଳେଇ ଆଇଲି, ନହେଲେ ଆସିଲା ବେଳକୁ ବର୍ଷାରେ ପୁଣି ପ୍ରୋବ୍ଲେମ୍ ହେଇଥାନ୍ତା।
ଆଚ୍ଛା ହଉ ଆମେ କେବେ ପରେ କଥା ହବା, ମୋ ମାମା ଡାକୁଛନ୍ତି ଆକ୍ଚୋଲି।
ହଉ ଠିକ୍ ଅଛି।
ରାସ୍ତା ଟା ଜଲଦି